ହାଲୋ ଗୁଡ୍ ମର୍ନିଂ।
ଗୁଡ୍ ମର୍ନିଂ -କେମିତି ଅଛନ୍ତି?
ଭଲ ଅଛି। ତୁମେ?
ଆଉ ମୁଁ ଭଲ ଅଛି ଆଉ ଆପଣ ସକାଳେ କଣ ଆଉ ଖାଇଚନ୍ତି?
ସକାଳେ ଆଜି ମଙ୍ଗଳବାର ଯେହେତୁ ରୁଟି ହେଇଥିଲା ଆଉ ବିନା ପିଆଜ ରସୁଣ ହେତୁ ମୁଁ ଆଜି ଛତୁଆ ଖାଇ ଦେଇଚି।
ଆଚ୍ଛା ଆଚ୍ଛା ବହୁତ୍ ଭଲ କଥା। ଛତୁଆ ଖାଇବା ବି ବେଳେ ବେଳେ ଭଲ ଶକ୍ତି ମିଳିଥାଏ।
ହୁଁ- ହୁଁ-ହୁଁ- ଆ ତମେ କଣ ଖାଇଚ?
ଅ- ମୁଁ ସକାଳୁ ଜଷ୍ଟ୍ ଜଳଖିଆ ଖାଇଥିଲି ଅ- ଜଳଖିଆ ଖାଇସାରିି ତାପରେ ଉଁ ମଧ୍ୟାହ୍ନ ଭୋଜନରେ ତାପରେ ଗୋଟେ ବେଳକୁ ଦିନ ଗୋଟେ ରେ ମୁଁ ଖାଇ
ହୁଁ- ହୁଁ। ହଉ ତାହେଲେ ଆଉ। ଆଉ କଣ ଚାଲିଚି ଏବେ?
ହଁ ମୁଁ ରେଗୁଲାରି ମୋର କାମ ନର୍ମାଲି କରିଥାଏ ଅଲଗା କିଛି। ଅ- ଫାଙ୍କା ଯେତେବେଳେ ଥାଏ। ଅଲଗା କିଛି କାମ କରିଥାଏ ନହେଲେ ନର୍ମାଲି ଡେଲି ମୋର ଅ- ସବୁଦିନି କିଛି କାମ ରହିଥାଏ ଯଉଟା କି ମୁଁ କିଛି ସିଫ୍ଟ୍ କାମ କରିଥାଏ।
ଉୁଁ- ହୁଁ-ହୁଁ ଆମେ ତ ହାଉସ୍ ୱାଇଫ୍ ଆମର ତ ଘର କାମ ସବୁବେଳେ ଆଉ।
ଆଛା ଆପଣ ଖାଦ୍ୟ ବନେଇବା ପାଇଁ କଣ ଆପଣଙ୍କୁ ପସନ୍ଦ ଲାଗିଥାଏ?
ହଁ ମତେ ସବୁ ବନେଇବାକୁ ପସନ୍ଦ୍ ଯାହା କହିଲେ ମତେ ସବୁ ମାନେ ସବୁ ଶିକ୍ ଶିକି ସାରିଲାଣି ନେ -ଇଏ ଦେଖିକି ସବୁ। ଯାହା ବିି ଆସୁନଥିଲା ସ- ୟୁଟ୍ୟୁବ୍ ତ ଅଛି ଦେଖିକି ଶିକି ଦଉଚି ଆଉ।
ଆଚ୍ଛା ଆପଣଙ୍କୁ କଣ ଭଲ ଲାଗେ ପସନ୍ଦ୍ କଣ ଲାଗେ କଣ?
ଖାଇବାକୁ ତ ସବୁବେଳେ ଯେ ନା- ନା ସାଦା ଖାଇବାକୁ ଭଲ ଲାଗେ ଆମିଷ ଏତେ ପସନ୍ଦ୍ ନୁହଁ। ତମକୁ ସାଧା? ନା ଆମିଷ?
ମତେ ଦୁହେ -ଦୁଇ- ଦୁହେଁ ଙ୍କୁ ପସନ୍ଦ୍ ଲାଗେ ବୋଥ୍। ଅ- ଆମିଷ ଖାଏ ସାଧା ବି ଖାଏ।
ସାଧା ବି ଖାଏ ଭଲ ଇକ୍ୱାଲି -ଇକ୍ୱାଲି ହେଲେ ଭଲ। ସବୁବେଳେ ଆମିଷ ବି ଖାଇବା ଭଲ।
ଆପଣଙ୍କୁ ସାଧାରେ କଣ
ଆ- ସାଧାରେ ମୋତେ ମିକ୍ସଚର୍ ତରକାରୀ। ଭୋଜି ମିକ୍ସଚର୍।
ଆଚ୍ଛା ଆଚ୍ଛା ବହୁତ୍ ଭଲ କଥା। ଆଉ ଯେମିତି କି ଠିକ୍ ଅଛି ଯେମିତି କିି ଆପଣ ଫାଙ୍କା ଟାଇମ୍ ରେ କଣ କରିବା ପାଇଁ ପସନ୍ଦ କରନ୍ତି?
ମତେ ଫାଙ୍କା ଟାଇମ୍ ରେ ଡ୍ରଇଂ କରିବାକୁ ପସନ୍ଦ୍ ଆସେ। ଏବେ ତ ଦେଖୁଥିବେ ସବୁ ଭାଇରାଲ୍ ଚାଲିଚି ଲିପୋ ନାଟ୍ ସବୁ ଆ- ହଁ ସେଇଟା ବି ମତେ ବନେଇବା ଭାରି ଭଲ- ପସନ୍ଦ୍ ଆସେ ମୁଁ ବି ବନାଏ ସେଇଟାକୁ। ଏମିତି ଆଉ ଆଉ ଆଉ ତ ସେମିତି ମତେ ଟାଇମ ମିଳେନି ଯେହେତୁ ଘରେ ରହୁଛି। ହାଉସ ୱାଇଫ ଯେହେତୁ ଘରେ ସମସ୍ତେ ରହୁଛନ୍ତି ବାବା ମାମା ସମସ୍ତେ। ଆଉ ଯେତିକେ ବି ଟାଇମ ମିଳେ ଏଇ ସ୍କୁଲ ଗଲା ପରେ ପୁଅ। ଏଇଟା ମୁଁ ବନାଏ ଆଉ। ତା ସାଙ୍ଗରେ ରୋଷେଇବାସ ବି ରହୁଛି ଏ ସବୁ ରହୁଛି।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ବୁଲାବୁଲି କରିବା ପାଇଁ ଆପଣଙ୍କୁ
ହଁ ବୁଲାବୁଲି କରିବା ପାଇଁ ଏ ସବୁଆଡେ ତ ଯିବାକୁ ଇଚ୍ଛା ହୁଏ ବାହାରକୁ ଆଉ ବାହାରକୁ ଯିବା ପାଇଁ ଟାଇମ ସେତିକି ମିଳେନି କାହିଁକି ନା? ସିଏ ତ ତାଙ୍କୁ ଟାଇମ ଆମର ଗୋଟେ ରଜ ଆଉ ଗୋଟେ ଦଶହଟା ଛୁଟି ରହେ। ସେଇଟାରେ ଯାହା ଯେତିକି ବୁଲୁ ଆଉ
ଆଚ୍ଛା ଆଚ୍ଛା ଯେମିତିକି ମତେ ବି ଠିକ ସେମିତି ଯେହେତୁ ମତେ ବି ଠିକ୍ ସେମିତି ହୁଁ ଆଉ ଓଡିଶା ଭିତରେ ଯେହେତୁ ଓଡିଶାରେ ରହୁଛି ଓଡିଶା ଭିତରେ ହିଁ ବୁଲିଆ ପସନ୍ଦ କରେ ଆ ଯେମିତି କିି ମୁଁ ଟିକେ ପସନ୍ଦ କରେ ଆମର ଚାରି ଧାମ ଭିତରୁ ଗୋଟିଏ ଧାମ ଜଗନ୍ନାଥ
ଜଗ ହଁ ହଁ।
ହଁ ସେମିତିକି ଚାରି ଧାମ ଭିତରୁ ଗୋଟେ ଧାମ ଜଗନ୍ନାଥ ଧାମ। ଜଗନ୍ନାଥ ଧାମକୁ ଯାଆନ୍ତି ବହୁତ ଖୁସି ଲାଗେ ଆଉ ଯଦି ଏତେ ପବିତ୍ର ଏତେ ବଡ ସ୍ଥାନ ତ ବହୁତ ସୁନ୍ଦର ଲାଗେ ବୁଲିବା ପାଇଁ ଠାକୁରଙ୍କୁ ଦର୍ଶନ କଲେ ମନ ଶାନ୍ତି ହେଇଯାଏ। ଏବଂ ବହୁତ ସାରା ବହୁତ ଭଲ ଲାଗେ ବହୁତ କିଛି ମାନେ ସ୍ମୁତି ଯୋଡି ହେଇ ଯୋଡି ହେଇକି ରହିଛି ସେ ପୁରୀ ଜଗନ୍ନାଥ ମନ୍ଦିରରେ ଆଉ ଏ
ହଁ ଏବେ ତ ବହୁତ ଭିଡ ହେଇଗଲାଣି ଜଗନ୍ନାଥ ମନ୍ଦିର।
ହଁ ବହୁତ ବହୁତ ଭିଡ ଦିନକୁ ଦିନ ସବୁଦିନି ହିଁ।
ହଁ ବହୁତ ଭିଡ ହେଇଗଲାଣି।
ଏବଂ ଆମେ ଯାଉ ସମୁଦ୍ର କୂଳକୁ ସେଠି ଗାଧୋଇବା ପାଇଁ ଭଲ ଲାଗେ। ଏବଂ ବୁଲାବୁଲି କରି ମୁ ସାଙ୍ଗସାଥି ମାନଙ୍କ ସହିତ
ଏ ମତେ ସାଙ୍ଗସାଥି ମାନଙ୍କ ସାଙ୍ଗ ଯିବାକୁ ହିଁ ଭଲ ଲାଗେ ଆଉ ପୁରୀ ଆଉ ଆଉ ଫ୍ୟାମିଲି ବି ଯାଇ ହବ।
ଆପଣ କେତେଥର ପୁରୀ ଯାଇଛନ୍ତି?
ମୁଁ ଏବେ ତ ଯାଇଥିଲି ଯୋଉ ଆମ ଛୁଆଙ୍କୁ ନେଇକି କୁଆଡେ ପୁରୀ ଯାଇଥିଲି ଆଉ ଏପ୍ରିଲ ମାସରେ ଯାଇଥିଲି। ମୁଁ ଯାଇଛି ମୋଟେ ତିନି ଚାରି ଥର ତିନି ଚାରି ଥର ଯାଇଛି ବେଶୀ ଯାଇନି।
ଠିକ ଅଛି ଠିକ ଅଛି କଣ ସବୁ ମ ପୁରୀରେ ସବୁ ଦେଖିକି ଆପଣଙ୍କୁ ବହୁତ ଭଲ ଲାଗେ।
ଆଜ୍ଞା ମୁଁ ଠାକୁରଙ୍କୁ ନା ମାନେ ତିନି ଥର ଯାଇଥିଲି କିନ୍ତୁ ଠାକୁରଙ୍କୁ କେବେ ଦେଖି ପାରୁନଥିଲି ହେଲା। ସେ ମାନେ ଏଇ ଏଥର ଯୋଉ ଯାଇଥିଲ ଏଇଥର ଯାଇକି ମୁଁ ଠାରଙ୍କୁମାନେ ଅଲରେଡି ମୁଁ ଠାକୁରଙ୍କ ପାଖକୁ ଯାଇକି ଦେଖି ଖିକି ଆସିଲି ମାନେ ମତେ ବହୁତ ଭଲ ଲାଗିଲା ମତେ ବହୁତ କାନ୍ଦ ଲାଗିଲା ଠାକୁରଙ୍କୁ ଦେଖି ଏ ମାନେ ମୁଁ ଏତେଥର ଯାଇକି ଠାକୁରଙ୍କୁ କେବେ ବି ଦେଖିନି ମାନେ ଏତେ ଭିଡରେ ସେଇଠୁ ମତେ ଟାଣିକି ନେଇ ଆସନ୍ତି ଆସ ତୁ ଭିତରୁ ଯାଇପାରିବନି। ପଳେଇ ଆସେ ମନ ଦୁଃଖ କରି ଯାଇ କରି ଠାକୁରଙ୍କୁ ଦେଖିପାରିଲିନି। ଏଇଥର କିନ୍ତୁ ମୁଁ ଜାଣିନି କେମିତି କଣ ହେଲା ସେ ତାଙ୍କ ତାଙ୍କର ଜଣେ ଉଁ ମୁଁ ସେଠି ହେଇ କାନ୍ଦିଲି ମୁଁ କହିଲି ଏଥର ବି ଆସଚି ଠାକୁରଙ୍କୁ ଦେଖିପାରିବିନି। ସେଇଠି ଠିଆ ହେଇକି ସେଇ ମାନେ ଏପଟୁ ଦେଖି ଲାଇନି ଏତେ ଦେଖିକି ମୁଁ ଆଉ ଯାଇପାଇଲିନି ମୁଁ ଅଲି ଏ ଏକୁଟିଆ ମୁଁ ଯିବି କେତେବେଳେ ବାହାରିବି ଟ୍ରେନ ତ ଅଛି ସାଢେ ଦଶଟାରେ ଆଉ ମୁଁ ଯାଇପାରଲିନି ସେଠି କାନ୍ଦିଲି କାନ୍ଦିକି ଆ ମୁଁ କହିଲି ଯାହୋଉ ଜୁହାର ହେଇକି ପଳେଇମି ରୁମକୁ ଆଉ। ତାପରେ ଆ ସେ ରୁମ୍ କୁ ଆସିଲା ମାନେ ସେଇଠୁ ଆସ ଫେରଲା ବେଳୁକୁ ମୁଁ ଜାଣିନି ସିଏ ନନା ବୋଲି ସିଏ ଆଉ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଠିଆ ହେଇଚନ୍ତି ତାଙ୍କର ସେଦିନ କାଳେ ପାଳି ନଥିଲା। ମତେ କହିଲେ କଣ ହେଲା ମୁଁ କହିଲି ନାଇଁ କିଛି ନାଇଁ ମୁଁ ଟିକେ ଠାକୁରଙ୍କ ପାଖକୁ ଯାଇଥାନ୍ତି। ଆଉ ଏମାନେ କଣ କୋହୁଚନ୍ତି ପଇସା ଦେଲେ ତମୁକୁ ନେଇଯିବେ ନହେଲେ ନେବେନି ପାଆଂଶ ଟଙ୍କା ଦିଅ ଆଉ କହିଲି ଆଉ ପାଆଂଶ ଟଙ୍କା ମୁଁ ତ ମୋବାଇଲି ବି ଆଣନି କହିଲେ ତମେ ଯା ତମ ରୁମରୁ ନହଲେ ଫୋନ ପେ ନେଇକି ଆସିବ ଆଣିକି ଉଁ ପଇସା ଦେଲେ ଆମେ ତମକୁ ନେଇଯିବୁ ତାପରେ ସେ ନନା କହିଲେ ଠିକ ଅଛି ତମେ ବ୍ୟସ୍ତ ହୁଅନି ମୋର ଜଣେ ପିଲା ଆସଚନ୍ତି ନେଇଯିବ। ତାପରେ ସେ ପିଲା ତାଙ୍କର ଆସିଲେନି କିନ୍ତୁ ସିଏ ମତେ ନିଜେ ନେଇକି ମନ୍ଦିର ଭିତରେ ଆଁ ଧରିକି ନେଇକି ମନ୍ଦିର ମାନେ ଆମେ ତ ଏମତି ନର୍ମାଲି ଏଠୁ ଦେଖନ୍ତୁ କିନ୍ତୁ ପୁରା ମନ୍ଦିର ଭିତରୁକୁ ନେଇକି ଯୋଉଠି ମେନ୍ ତାଙ୍କର ନଥାଏ କି ଯୋଉ ପାସ୍ ଥାଏ ତାଙ୍କର ଭି ଆଇ ପି ପାସ୍ ସେଇପଟେ ନେଇକି ଠାକୁରଙ୍କୁ ପୁରା ତିନି ଠାକୁରଙ୍କୁ ଦେଖେଇ କି ମତେ ତୁଳସୀ ଦେଲେ ଆଣିକି ଫେର ଆମ ଯୋଉ ବାହାରେ ଆଣିକି ଛାଡିଲି ମାନେ ମୁଁ ମାନେ ବିଶ୍ୱାସ କରିବନି ଠାରଙ୍କୁ ମାନେ ଡାକିଲି ମୁଁ ଦେଖିବି ବୋଲି ଠାକୁରଙ୍କୁ ଏଇଥର ଯାହାଲେ ଦେଖିକି ଆସିବି ମାନେ କେମିତି କଣ ଠାକୁର ମତେ ନେଇକି ଦେଖେଇକି ଆଣିଲେ ମାନେ ମୁଁ ଆଜି ପର୍ଯ୍ୟନ୍ତ ବିଶ୍ଵାସ ବି କରିପାରୁନେଇ।
ଠିକ ଅଛି ଠିକ ଅଛି ବୋହୁତ ଭଲ କଥା ମୁଁ ବି ଅ ମୋ ବିଷ ୟରେ କିଛି ଅନୁଭୂତି କହିବାକୁ ଚାହୁଁନି ଆ ଯେମତି ବି ଏ ଥରେ ଏ ଗତ ବର୍ଷ୍ ତ ଅ କି ରଥଯାତ୍ରା ଟାଇମ ଯେତେବେଳେ ଥାଏ ଅ ଆକ୍ ଚୋଲି ମୁଁ ଭୁବନେଶ୍ଵରରେ ଥିଲି ଅ ରଥଯାତ୍ରା ଠିକ ପୂର୍ବ ଦିନ ମୁଁ ଘରୁକୁ ଆସିବା ପାଇଁ ଯେହେତୁ ରଥଯାତ୍ରରେ ଛୁଟି ଥାଏ ମୁଁ ଘରକୁ ଆସି ଆସିବା ପାଇଁ ଭାରିଥିଲି
ହୁଁ ହୁଁ।
ହୁଁ ଧରିବାକୁ ଆସି ମୁଁ ବାହାରିଥିଲି କିନ୍ତୁ ଅ ଅଧା ବାଟରେ ଯେତେବେଳେ ଇଭିନିଂ ଟାଇମରେ ମୁଁ ଘରକୁ ଆସୁଥାଏ ଅଧା ବାଟରେ ବାଇକରେ ଆସୁଥୁଲି ଯେହେତୁ ମୁଁ ବାଟରେ ବେ ବର୍ଷା ବୋହୁତ ଜୋରେ ହବାରୁ ମୁଁ ବା ବାଟରେ ହିଁ ଗୋଟେ ସା ସାଇଡ ଘରରେ ମୁଁ ଠିଆ ହେଇଥିଲି ଯୋଉ ଗୋଟେ ଦୋକାନରେ ଠିଆ ହେଇପଇଲି ଯେହେତୁ ବର୍ଷା ଜୋରେ ହେଲା। ଠିକ ଅଛି ମୁଁ ଏବଂ ମୋର ଜଣେ ସାଙ୍ଗ ତାଙ୍କ ସହିତ ମୁଁ ଘରୁକୁ ଆସଥିଲି। କିନ୍ତୁ ବର୍ଷା ଜୋରରେ ହ ହେବାରୁ ମୁଁ ଗୋଟେ ଜାଗାରେ ରହି ଯାଇଥିଲି। କିନ୍ତୁ ଏତେ ଜୋରେ ବର୍ଷା ହେଇଥିଲା ଯେ କି ଆ ଆଉ ବାଇକ୍ ଚଲେଇକି ଘରୁକୁ ଆସିବା ପାଇଁ ସମ୍ଭବ ନଥିଲା ଠିକ ଅଛି ମୁଁ ଅ ଆସିପାରିନଥିଲେ ମୁଁ ଏବଂ ମୋ ସାଙ୍ଗ ଦିଇ ଜଣ ବାଇକରେ ଆସ୍ ସୁଥୁଲୁ କିନ୍ତୁ ଯାଇ ଆ ଆସିପାରନଥୁଲୁ ଯେହେତୁ ବର୍ଷା ଜୋରରେ ହେଲା କିନ୍ତୁ ସେ ଏଠି ମୋ ସାଙ୍ଗ କଣ କହିଲାକି ଅ ଯେହେତୁ ମ ଘରକୁ ଆସିବାରେ ବୋହୁତ ବିଳମ୍ବ ହେଇଗଲା ଆସି ହେବାନେଇ ସେଥିପାଇଁ ମୋ ସାଙ୍ଗ ଜଣେ କହିଲେ କି ଚାଲ ଅ ବ୍ୟାକ୍ ପୁଣି ଥରେ ଭୁବନେଶ୍ୱର ପଳେଇବା କାଲି ଯେହେତୁ ରଥଯାତ୍ରା ଅଛି ଛୁଟି ଏବଂ ଅଛି ତେଣୁକରି ଆମେ ପୁରୀ ଯିବା ଏ ଏ ଜଗନ୍ନାଥଙ୍କ ରଥ ଟଣା ବହୁତ୍ ବଡ ରଥ ରଥ ଟଣା। ଦିବସରେ ଆମେ ଯୋଗଦବା, ତ ସେମିତି କିଛି ବି ଆମର ଆଗରୁ କଥାବାର୍ତ୍ତା ନଥିଲା କି ପୁରୀ ଯିବା ରଥଟା ଯାଇଁକିନା ଟାଣିବା। ରଥ ଯାଇଁକି ଟାଣିକି ଭଗବାନଙ୍କୁ ଦର୍ଶନ କରିକି ଆସିଲା, ସେମ୍ତି କି ଛିବି ପ୍ଲାନିଙ୍ଗ ନଥିଲା, ତ ସଡନ୍ଲି ଏମ୍ ତି କିଛି ଗୋଟେ ପ୍ଲନ୍ କରାଗଲା କି ଯେ ମାନେ ଭଗବାନଙ୍କର ଏମିତି କିଛି ଲୀଳା କରାଗଲା କି ଆମର କିଛି ବି ଆଗୁରୁ କଥାବାର୍ତ୍ତା ନଥିଲା, କି ପୁରୀ ଯିବା ପାଇଁ ଏବଂ ଯାଇଁକିନା ରଥଯାତ୍ରା ଦର୍ଶନ କରିବା, ଠାକୁରଙ୍କୁ ରଥ ଟାଣିବା। ସେମିତି କିଛି ବି ଆମର କିଛି ପ୍ଲାନ ନଥିଲା, କିନ୍ତୁ ଭଗବାନଙ୍କର ଏମିତି ଲୀଳା ଏବଂ ଏମିତି ଡୋରି ଲଗେଇଲେ କି ଆମେ ଘରୁକୁ ଆସୁଥିଲୁ ଘର କୁ ନ ଯାଇ, ପୁଣି ଥରେ ଭଗବାନ୍ ଯେମିତି ଡାକନ୍ତି ତାଙ୍କ ଭକ୍ତ ମାନଙ୍କୁ ସେମ୍ତି ସେ ଡାକିଥିଲେ କି ରଥଯାତ୍ରାକୁ ଆସିବା ପାଇଁ ସେମ୍ତି କିଛି ତାଙ୍କ ଡୋରି ଲଗେଇଥିଲେ, ଯଦି ବର ଷା ସେଇ ଯୋଗୁ ବର୍ଷା ପ୍ରାୟତଃ ବହୁତ୍ ଜୋରେ ହେଲା, ଯୋଉଟା କି ଘରକୁ ଯିବା ସମ୍ଭବ ହେଲା ନାହିଁ। ଆମେ ପୁଣି ଥରେ ବର୍ଷା କମିଲା ପରେ ପୁଣି ଥରେ ବ୍ୟାକ୍ ଭୁବନେଶ୍ଵର ପଳେଇ ଆସିଲୁ। ଭୁବନେଶ୍ୱର ଆସିକି ତାପରେ ଆମେ ଯାଇଁକିନା ତା ପରଦିନ ସକାଳୁ ଉଠିକିନା ଟ୍ରେନ୍ ଧରି କିନା ଗଲୁ ପୁରୀ ରଥଯାତ୍ରା-ରଥଯାତ୍ରା ଯୋଗ ଦେଇକି ଅ ହଁ। ସୁନ୍ଦର୍ ଥିଲା ବହୁତ୍ ସୁନ୍ଦର୍ ଥିଲା ଏଇ ଗାଁ ଟା।
ସେ ଠାକୁରଙ୍କର ମାନେ ଲୀଳାକୁ କୋଉଠି କଣ କରିବା କିଛି
ହ ନିହାତି ସେମ୍ତି ଆପଣଙ୍କ ସହିତ ସେମ୍ତି କିଛି କୋ ଇନସିଡେଣ୍ଟ କେମ୍ତି ଏମ୍ତି ହେଇଚି?
ହଁ। ମୁଁ ସେ ଠାରଙ୍କୁ ଦେଖିନଥିଲି, ମାନେ ମୁଁ ଯେତେଥର ଯାଇଥିଲି ଛୁଆ ସମୁଦାୟ କହିବାକୁ ଗଲେ ଗୋଟେ। କେବେ ଠାକୁରଙ୍କୁ ଦେଖିନି, ଖାଲି ଯାହା ଟିଭିରେ, ଫୋଟୋରେ ଏମ୍ତି ଦେଖିଚି। ଠାକୁରଙ୍କୁ ଦେଖିନଥିଲି, ଏଇଥର ଫାଇନାଲି ମାନେ ହଁ ନନା ନେଇକି ହାତ ଧରିକି ପୁରା ନେଇକି ଗଲେ, ପୁରା ଦେଖେଇଲେ। ତୀର୍ଥ ଦର୍ଶନ ଦେଖିଲ ଜଗନ୍ନାଥ, ମୁଁ କହିଲି ଆଜ୍ଞା। ଦେଖିଲ ବଳଭଦ୍ର ମୁଁ କହିଲି ଆଜ୍ଞା, ଦେଖିଲ ସୁଭଦ୍ରା ମୁଁ ଆଜ୍ଞା। ପୁରା ଦି ଥର ଦେଖେଇଲେ, ତାପରେ ଆଣିକି ଛାଡିକି ଗଲେ। ହଁ ବା, ଠାକୁରଙ୍କୁ ଅଶେଷ-ଅଶେଷ ଧନ୍ୟବାଦ୍। ପୁରା କାନ୍ଦି ପକେଇଲି, ମୁଁ କହିଲି କଣ ଠାକୁରଙ୍କୁ ଦେଖିବି ବୋଲି ଏତେ ଭିଡରେ, ସେଦିନ ରାମ ନବମୀ ଥିଲା।
ଆଚ୍ଛା-ଆଚ୍ଛା, ବହୁତ୍ ସୁନ୍ଦର ଥିଲା ଆପଣଙ୍କ ସେ ଗସ୍ତ ବହୁତୁ ସୁନ୍ଦର ଭାବରେ ଆପଣଙ୍କ ଯାତ୍ରା ଥିଲା। ଅ ବହୁତ୍ ଭଲ କଥା କି ଆ ଆପଣ ଯାଇଁକିନା ଠାକୁରଙ୍କୁ ବହୁତ୍ ପାଖରୁ ଦେଖିକି ଆପଣ
ଦେଖିକି ହୁଁ-ହୁଁ ଆଉ କୁଆଡେ ଯାଇଚନ୍ତି? ପୁରୀରୁ ଆଉ କୁଆଡେ ଯାଇଚନ୍ତି?
ହଁ ମୁଁ ବହୁତ୍ ଜାଗା ବୁଲିଚି, ଯେମ୍ତି କି ପୁରୀ ଛାଡିକି ବି ଅନ୍ୟ କୌଣସି ଜିଲ୍ଲା ଯେମ୍ତି କିି ଆମର ହଉଚି ଗଜପତି ଜିଲ୍ଲା ହଁ ସମ୍ବେଲଶ୍ଵର ସମ୍ବଲପୁର ଯାଇଥିଲୁ ସମ୍ବଲପୁରରେ ବୋହୁତ ସାରା ଜାଗା ଆମେ ଦେଖିଚୁ। ଅ ହୀରାକୁଦ ଡ୍ୟାମ ହୋଉ କି ଆପଣଙ୍କ ସ ହଁ ସମଲେଶ୍ୱୀରି ଠା ରୁହନ୍ତୁ ଅ ଅନ୍ୟ କୌଣସି ଜାଗା ବୋହୁତ ସୁନ୍ଦର ସୁନ୍ଦର ଜାଗା ଥିଲା। ଯେ ଘଣ୍ଟେଶ୍ୱରୀ ଠାକୁର ଥାଆନ୍ତି ସେଠିକି ଆମେ ଯାଇକି ବୋହୁତ ବୁଲାବୁଲି କରିଥିଲୁ।
ଇଲେକ୍ଟ୍ରି ବାହାରେ ସେ ପାଣିରୁ ନାଇଁ କି। ତୁ ଘଣ୍ଟେଶ୍ୱରୀରେ ଇଲେକ୍ଟ୍ରି ଆସୁଚି ନା ସେଠି ଠାକୁରଙ୍କ ଯୋଉ ପାଣି ଯୋଉ ଅଛି ପାଣି ତ ପାର ହେଇକି ଯିବ ନା ଠାକୁରଙ୍କ ପାଖକୁ।
ହୁଁ ବୋହୁତ ସୁନ୍ଦର ଥିଲା ବୋହୁତ ସୁନ୍ଦର ଜାଗା ସେ ସବୁ ଥିଲା।
ବୋହୁତ ଭଲ ଲାଗା। ମୁଁ ଗଜପତି ଯାଇନି କିନ୍ତୁ ଯାଇଚି ଯୋଉ ବଲାଙ୍ଗୀର
ହଁ ହଁ ହଁ ହଁ। ଓକେ ଓକେ ଓକେ ଠିକ୍ ଅଛି ମତେ ବୋହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହବା ପାଇଁ। ଆଉ ମୁଁ ଆଶା କରୁଚି ଆପଣଙ୍କୁ ବି ବୋହୁତ ଭଲ ଲାଗିଥି କଥା ହବା ପାଇଁ ମୋ ସହିତ।
ଆଜ୍ଞା ମ୍ୟାଡମ୍।
ଠି ଅଛି ଧନ୍ୟବାଦ ମୁଁ ରଖୁଚି ଫୋନ୍।